ହାଲୋ। ହ୍ୟାଲୋ।
ଶୁଭୁଛି ହାଲୋ
ହାଲୋ।
ହାଲୋ।
ସୁବା ଯାଉଛି ମୁଁ? ହାଲୋ।
ହଁ ମତେ ଆପଣଙ୍କର ଶୁଭୁଛି ମୋର ଶୁଭୁଛି କି ହଁ ହଁ।
ହାଲୋ।
ହଁ।
କଣ ମୁଁ ଆପଣଙ୍କୁ ଶୁଭା ଯାଉଛି?
ଆଜ୍ଞା।
ହାଲୋ।
ହାଲୋ।
ହାଲୋ।
ହାଲୋ।
ହୁଁ କଣ ମୁଁ ଆପଣଙ୍କୁ ଶୁଭାଯାଉଚି?
ହାଲୋ।
କଣ ମୁଁ ଆପଣଙ୍କୁ ଶୁବା ଯାଉଚି? ଶୁଭ ସକାଳ।
ହାଲୋ।
ଶୁଭ ସକାଳ।
ହୁଁ କେମତି ଅଛନ୍ତି?
ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ହୁଁ ବି ଭଲ ଅଛି।
କଣ କରୁଥିଲେ? କଣ କରୁଥିଲେ?
ବସିଛି। ଆପଣ କଣ କରୁଥିଲେ? ହଁ ସେ ହଁ। ମୁଢି ଗ- କରା ହେଇଥିଲା ତ ଆମେ ସେରା ଖାଇଚୁ। ଆଉ ପଖାଳ ଭାତ ଆଉ ଆଳୁ ଭଜା।
ପଖାଳ ଆପଣ ପଖାଳ ବି ଖାଆନ୍ତି। ଆପଣଙ୍କ ଅଞ୍ଚଳରେ ବର୍ଷା ହଉନି କି?
ହଉଛି।
କେତେ ଅଧିକ ମାତ୍ରାରେ ହଉଚି ନା କମ୍ ମାତ୍ରାରେ ହଉଚି?
ବହୁତ ପାଞ୍ଚ ଦିନ ଧରିକି ବର୍ଷା ହଉଚି।
ତ ଏ ସମୟରେ ଆମ୍ -ଲୋକମାନେ ଧାନ ଚାଷ କରନ୍ତି ଆପଣ ତ ଜାଣିଥିବେ?
ହୁଁ - ହୁଁ।
ତ କିଛି ଆପଣଙ୍କର ମାନେ ସେ ବିଷୟରେ କିଛି ଜାଣିଚନ୍ତି ଆପଣ?
ନାଁ ମୁଁ ଏତେତ ଭଲସେ ଜାଣିନି ହେଲେ କେମିତି କଣ କରିକି ଧାନ ରଖନ୍ତି ମତେ ସେଇଟା ଆକା ଆସେନି ଚାଷ ବିଷୟରେ ଏତେ ଜାଣିନି।
ଏ କି କଥା ଆପଣ ଯାହା ଜାଣିଛନ୍ତି ବୁଝାନ୍ତୁ। ଆପଣ ଯାହା ଜାଣିଚନ୍ତି ମତେ କହିପାରିବେ? ଆଁ ଠିକ୍ ଅଛି।
ଅମଳ ଧାନ କାଟିଲା ବେଳେ କଣ ଭାଦ୍ରବ ମାସ ହେଇଯାଉଚି ମାନେ ଇଂରାଜୀ ଭାଷା ତ କହିବା କଥା ନୁହୁଁ। ଡିସେମ୍ବର ନଭେମ୍ବର ଏମିତି ମାସରେ ତ ଧାନ କୁ କାଟିଥାନ୍ତି। ପରେ ତାକୁ ଆଣିକି କିଏ କିଏ ତ ଆଜିକାଲି ସେଇ ଗାଡି ମାଧ୍ୟମରେ କରୁଛନ୍ତି କିମ୍ବା ଆମ ଗାଁ ଅଞ୍ଚଳରେ ମାନେ ଏମିତି ଆ ଗଣିତ ମାନଙ୍କ ଦ୍ଵାରା ଏକ ତାଙ୍କ ସାହାଯ୍ୟରେ ହିଁ ତାକୁ ଧାନ ଅଲଗା କରାହୁଏ ତାର ନାଡରୁ ତାପରେ ଧାନ କୁ ଟିକେ ପାଛୁଡିଲା ପରେ ଖାଲି ଧାନ ଆଉ ତାର ମାନେ ଥାଏ ନା କୋଉ ଗୋଟେ ଗୋଟେ ଧାନ ର ଚାଉଳ ନଥାଏ। ତ ସେଇ ଯାଏ ସେଥିରୁ ଭଲ ଧାନକୁ ଅଲଗା କରା ହୁଏ ପାଛୁଡି ଦେଇକି ହଁ ଯେ ତାକୁ ଗୋଟେ ଜିନିଷ ରଖି
ଆଜ୍ଞା ଆଜ୍ଞା ମାନେ ଧାନ ଚାଷ ଉପରେ ମାନେ କେମିତି ଲଗା ହୁଏ କଣ କୋଉ ସମୟରେ ମାନେ କେମିତି କଣ କରାହୁଏ?
ହଁ ଏଇଟା ହିଁ ତ ସମୟ ତା ତାର ହଁ
ମାନେ ଏଇ ସମୟରେ ମାନେ ବଳଦ ନେଇକି ଯାଆନ୍ତି ବିଲରେ ହଳ କରନ୍ତି।
ହଁ ନାଇଁ ନାଇଁ ସେମିତି ନାଇଁ ଦେଖନ୍ତୁ ମାନେ ଏ ତ ଗାଡି ମାଧ୍ୟମରେ କରନ୍ତି କିନ୍ତୁ ହଳ ଟା ତା ପୂର୍ବରୁ କରିଥାନ୍ତି। ମାନେ ଦେଖନ୍ତୁ ଏବେ ଆମର କଣ ଜୁଲାଇ ରେ ଆମର ଖରା ହୁଏ ନା ଜୁନ ରେ ତୋଳି ବିଛାନ୍ତି। କିନ୍ତୁ ଆପଣ ଏପ୍ରିଲ ନହେଲେ ମେ ମାସରେ ଆପଣ ଥରେ ମାନେ ବିଲକୁ ହଳ କରିଦେଲେ ସେଇଟା କଣ କି ପୂର୍ବରେ
ନାଇଁ ସେ ସେ ଟାଇମ ରେ ତ ମାନେ ଖରା ହେଇଥାଏ ନା ସେ ଟାଇମରେ
ନାଇଁ ମାନେ ଯେତେବେଳେ ହଁ କିନ୍ତୁ ତାର ସେଇଟା ସରିବା ସମୟରେ ସେଇ ସମୟରେ ସେଟା କରିଥାନ୍ତି ଯେମିତି କିି ଆଉ ଦ୍ଵିତୀୟ ଥର କରିଲା ବେଳେ ସେଇଟା ବହୁତ ସହଜ ହୁଏ। ଆମର ତ ସେମିତି କରନ୍ତି।
ଆଚ୍ଛା
ଯଦି କରା ହେଇନଥିବ ତମେ ଘାସ ଗୁଡାକ ବହୁତ ମାନେ ବହୁତ ହବ ଯୋଉଟା କି ଧାନ କ ମାଡି ବସି ଆଉ ଭଲ ଧାନ ଆସିବନି ଏମିତି ହେଇଯାଏ। ତାପରେ ଆ ମାନେ ସେଇଟା ପାଇଁ ହଁ ଆଉ ବଡ ବଡ ଘାସ ହୁଏ ନା ତ ସେଇଟା ପାଇଁ ଘାସ ମାନଙ୍କୁ ମାରିବା ପାଇଁ ସେମିତି କରନ୍ତି ପ୍ରଥମେ ଥରେ ହଳ କରିଦେଇଥାନ୍ତି ମାନେ ପ୍ରାୟତଃ ସେଟା ଖରା ମାସ ନା ତ ନିଜେ କରିଲା ବେଳେ ବି ବହୁତ କଷ୍ଟ। ହଁ ସେଇଟା ପାଇଁ
ଗାଡି ଗାଡି ବ୍ୟବହାର କରିଥାନ୍ତି ସେଥିପାଇଁ।
ହୁଁ କିନ୍ତୁ ଏଇ ସମୟରେ ହଳକୁ ବ୍ୟବହାର କରନ୍ତି। ବାପା ଆଙ୍କେ ଭାଇ ଆଙ୍କେ ସମତେ ଆମର ଏମିତି କରିକି ମାନେ ଆମର ବି ତ ବିଲ ବହୁତ ବଡ ବଡ ତ ଟିକେ ସମୟ ଲାଗେ। ତାକୁ କରି ଦିଅନ୍ତି। ଗୋ ଟେ ବିଲରେ ସବୁ ପକେଇ ଦେଇଥାନ୍ତି। ନହେଲେ ବାରିରେ ବି ଏଇଟା କରିହବ। ତାପରେ ଏମାନେ କେମିତି ଆମେ ଜାଗା ମାନେ ସେଇଠି ଯଦି ଟିକେ ବାଲିଆ ଅଂଶ ଆଉ ମାଟି ଅଂଶ ମାନେ ଖାଲି ମାଟି ରହିଲେ କଣ କି କୋଉଠି ରେ କରୁଥୁବେ ବୋଲେ। ଆପଣଙ୍କୁ ସହଯୋଗ ମାନେ ସେଇଟା ବାହାର କରିବା ପାଇଁ ବହୁତ ଭଲ ହୁଏ। ଯେତେବେଳେ ତଳି ଟା କହୁଣି ଲମ୍ବା ହେଇଯିବ। ଆପଣ ଜାଣିପାରିବେ ସେଇଟା ଗୋଟେ ସୁନ୍ଦର ଲାଗେ ଦେଖିବା ପାଇଁ। ତାର ସବୁଜ ସବୁଜ ଚାରିଆଡେ ଲାଗେ ଆପଣ ଦେଖିପାରିବେ। ତାପରେ ନେ ତାପରେ ମା ଆଙ୍ଖିରେ ହଉ ଯାଆନ୍ତି। ଆମେମାନେ ସବୁ ଆଉ କେତେ ଜଣ କାମ ପାଇଁ ଡକା ହେଇଥାଏ। ସମସ୍ତେ ପ୍ରା ଗପ ମିଳିମିଶି ସବୁ କରିକି ଆମେ ତଳିକୁ ବାହାର କରିଦେଇଥାଉ। ମାନେ ତଳିକୁ ଦୁଇ ତିନିଟା ତଳି ଥରେ ଏକା ହାତରେ ଧରିକି ବାହାର କରା ହୁଏ। ମାନେ ଉଁ, ଗୋଟେ ସମୟରେ ଗୋ ବାହାର କଲେ ତ ବହୁତ ସମୟ ଲାଗିବ।
ହ୍ୟାଲୋ। ହ୍ୟାଲୋ। ହାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ହାଲୋ।
ଆପଣଙ୍କ ବୋଧେ କଲ୍ ଆସୁଛି।
ଆଜ୍ଞା। କ୍ଷମା କରିବେ।
ଚଳିବ ଚଳିବ କୁହନ୍ତୁ।
ହଁ ତ ଆମ ତାପରେ ତଳିକୁ ବାହାର କରିଦିଅନ୍ତି। ତାକୁ ବିଡା ବିଡା ବନେଇ ଦେଇଥାନ୍ତି ସେ ତଳିକୁ। ରେ ଆମର ସେଇଟା କରା ହୁଏ ଆଉ, ମାନେ କୁହନ୍ତୁ, ସେଇଟା କରିକି ବିଲକୁ ନିଅନ୍ତି।
ଉଁ, ହୁଁ, ତାପରେ।
ହଁ ଶୁଭୁଛିିନା?
ଆଜ୍ଞା, ଆଜ୍ଞା, କୁହନ୍ତୁ, କୁହନ୍ତୁ ଶୁବୁଛି।
ଆଉ ତାଙ୍କେ ଟିକେ ସେ ସମୟରେ ସବୁ ହଳ ନେଇକି ସକାଳୁ ସକାଳୁ ମାନେ ପାହାନ୍ତିଆରୁ ଉଠିକି ହଳ ଧରିକି ଯାଆନ୍ତି। ତାପରେ ତାକୁ ପୁରା କାଦୁଅ କରା ହୁଏ। ମାନେ ବଢିଆ କାଦୁଅ କରାହୁଏ। ହୁଁ, ତାପରେ ଆମେ ସବୁ ଯି ଯାଉ, ତାପରେ ତାର, ଶୁଭୁଛି?
ହଁ, ହଁ ଆପଣଙ୍କୁ ବାର ବାର କଲ୍ ଆସୁଛି ବୋଧେ।
ଆଚ୍ଛା।
ବୋଧେ ଘର ଲୋକ କଲ୍ କରିଥିବେ।
ନାଇଁ। ଏ ମିଳିବ । ହଁ। ତାପରେ ଆପଣ ତାକୁ ନେଇଗଲା ପରେ, ତାକୁ ମାନେ ପାଞ୍ଚ ଛଅ ଇଞ୍ଚି ର ଦୂରତାର ତାକୁ ଗୋଟେ ଗୋଟେ ମାନେ ଦି ଦିଟା କରିକି ଲଗା ହୁଏ। ହାଲୋ। ହାଲୋ। ହାଲୋ।
ହାଲୋ କୁହନ୍ତୁ କୁହନ୍ତୁ।
ଶୁବୁଚି କି?
ଶୁବୁଚି ଶୁବୁଚି କୁହନ୍ତୁ କୁହନ୍ତୁ।
ହାଲୋ।
ଶୁଭୁଚି କୁହନ୍ତୁ।
ହୁଁ ତାପରେ ହେଇଗଲା। ତାପରେ ଆମର ସେଇଟା ତ ତିନି ମାସ ଯେମିତି ବି ରହିବ। ତିନି ମାସ ପରେ
ହାଲୋ। ହାଲୋ
ଛି
ଶୁବୁନଥିଲା ଏବେ ଶୁବିଲା। କୁହନ୍ତୁ କଣ? ତିନି ମାସ ରଖାହବ ତାପରେ
ହଁ ତିନି ମାସ ପରେ ଯେତେବେଳେ ଧାନ ଆସିବ ମାନେ ସେଇଟା ପ୍ରଥମେ ଶାଗୁଆ କଲର୍ ରଙ୍ଗର ହେଇଯାଇଥାଏ। ତାପରେ ସେତିକି ବେଳେ ହେଇନଥିବ। ଆଶ୍ଵିନ କାର୍ତ୍ତିକ ଏଇ ମାସରେ ଆପଣଙ୍କର ଧାନ ଠିକ୍ ଭାବରେ ହେଇଯିବ। ତାପରେ ଆପଣ ତାକୁ କାଟ କାଟିକି ନେଇକି ରଖିଦେବେ ଆଉ। ମାନେ କାଟିଲା ପରେ ତ ଆଜିକାଲି ମାନେ ସେଇ କ୍ଷେତରେ ଆକ ସବୁ ଗାଡି ଆଣିକି ସବୁ କରୁ ଚନ୍ତି। ମାନେ ଅମଳ ଧାନ ଅଲଗା ଆଉ ନଡ଼ା ଗୁଡାକ ଅଲଗା କରନ୍ତି। କିନ୍ତୁ ସେଥିରେ କଣ ହୁଏ ନା ନଡ଼ା ଗୁଡାକ ମାନେ ଗୁଣ୍ଡ ହେଇଯାଏ। ତ ସେଇଡ଼ା ପାଇଁ
ହଁ।
ମୋର ମାନେ ଆମକୁ ନଢା ବି ଦରକାର ହୁଏ ନା ଆମର ଗାଈ ବଳଦ ଥାଏ। ଆଉ ମାନେ ବାହାରୁ ଲୋକମାନେ ଗାଈ ଆଣନ୍ତି ଯେତେବେଳେ ତ ଆମର ଆମ ଘରେ ରଖନ୍ତି ପ୍ରାୟେ। ତ ତାଙ୍କ ଖାଦ୍ୟ ପାଇଁ ବ୍ୟବହାର କରା ହୁଏ ତ, ସେ ସେତିକିବେଳେ ଆମେ ତାଙ୍କୁ ସେ ନଡ
ଆଚ୍ଛା ଆଚ୍ଛା ଆଚ୍ଛା। ଠିକ୍ ଅଛି ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ଆପଣ ବହୁତ୍ ବହୁତ୍ ଭଲ ଭାବରେ କହିଲେ ଧାନ ଚାଷ ବିଷୟରେ, ଶୁଣିକି ଖୁସି ଲାଗିଲା।
ହଉ, ଧନ୍ୟବାଦ ରଖୁଚି।
ଧନ୍ୟ ହଁ ଠିକ୍ ଅଛି ରଖିଲି।